ହୁଁ ଶୁଭୁଛି ହଁ।
କଣ ଖାଇବା କୁହ ଏବେ?
ଖାଇବି ଏଇ ଚକୁଳି ପିଠା। ଆଉ ଉଁ ବୁଟ ଆଳୁ ତରକାରୀ କରିକି ଖାଇବୁ।
ଭଲ ଆଉ ମୋର ବି ଆଜି ରାତିରେ ଚକୁଳି ପିଠା ହବ।
ଆଣ କୋଉଠୁ ଆଣିବ ବାଟିବ କେମିତି?
ଆଣବା ସେ ମମି କରିକି ଦେଇଥିଲା ଗୁଣ୍ଡ ସେଇଟାକୁ ବୋଳେଇ ଦେଇଛି ସକାଳେ। ସେଇଟା ରା
ମାନେ ବିରି ଚାଉଳ ଗୁଣ୍ଡ?
ହଁ ହଁ।
ନା କିଛି ଅଲଗା ଟେ ଥାଏ ତାର।
କଣ ହେଇଛି? ହଁ
ମାନେ ଯେମିତି ଚକୁଳି ପିଠାର ଯେମିତି ଟେଷ୍ଟ ଥାଏ ସେମିତି ଲାଗେ ନା ଅଲଗା କିଛି?
ହଁ ହଁ ସେମତି ହିଁ ଲାଗେ। କିନ୍ତୁ ଶୀତ ଦିନେ ସିଏ ଅଧିକ ଦିନ ରହେନା। ଆଉ ଏମିତିରେ ବି ସେ ଗୁଣ୍ଡ ଟା କେତେ ଦିନ ରହିବ ଖରା ଦେଇକି ମାନେ ଶୁଖେଇକି ଦେଇଥାଏ ନା। ତ ସେଇ ମାସେ ପାଖାପାଖି ହେଲେ ରହିଯିବ। ମାସେ ଦେଢ ମାସ ରହିଯିବ।
ଆଛା ତମେ ହେଲେ ତାକୁ ଯୋଉ ଏ ହଁ ଭେଦେଇବା ପାଇଁ ବୋଧେ ଦିନ ରଇନା କେ ପକେଇଲେ ଶେନି ରାତିରେ ବଟିବ ନା।
ହେଦିବ କଣ ସେ ଖାଲି ଗୁଣ୍ଡ ଟା ହେଇଥିବ ଖାଲି ମୁଁ ସେଥିରେ ପାଣି ଦେଇ ଦେଇକି ଗୋଳେଇଦିଏ ସକାଳୁ ଗୋଳେଇଦବ ରା ରାତି ବେଳକୁ
ଆଚ୍ଛା।
ସେଇଆ ଆଉ।
ଆଉ କଣ?
ଆଉ କଣ କୁହ? ବର୍ଷା ଏବେ ବି ପକଉଚି ସକାଳୁ ଗୋଟେ ପକଉଛି ଏପର୍ଯ୍ୟନ୍ତ ସରୁନି
ହଁ ଏ ଝିପିରି ଝିପିରି ଚଲେଇଛି ତାର ବନ୍ଦ ନାହିଁ
କଣ ବର୍ଷା କମିଏ ଆମ ଘର ଆଡେ କମି ଯାଇଥିଲା ଯେ ବାହାରିକି ଆସିଛନ୍ତି ମତେ ମୁଁ ବାବୁଛି କଣ କେମିତି ଆସିବ ସେ
ହ ହଁ ହଁ ଦେଖିବା କେମତି କଣ ଆସିବେ ଆଉ ବସ ରେ ତ ଆସିବେ ଆଉ ଆରାମସେ ଆସିବେ ଆଉ
ହୁଁ ହଁ ଯେ କିନ୍ତୁ ମାନେ ଚାଲିବା ପାଇଁ ଟିକେ ତମକୁ
କହିଦବ ଅଟୋ କରିକି ଯୋଉଠୁ ଓହ୍ଲେଇବେ ଅଟୋରୁ ସେଇଠୁ ଡାଇରେକ୍ଟ ପଳେଇ ଆସିବେ।
ହଁ ସେଇଠୁ ତ ଆସିବେ ଅଟୋରେ କିନ୍ତୁ ଅ ଯେ ଯଉ ବି ବସ ରେ ଆଉ ଉ ଏକାଥରେ ଗୋଟେ ବସ ରେ ହେଇଥାନ୍ତା ଯଦି ପଳେଇ ଆସଥାନ୍ତି ଏବେ ଆଉ ଗୋଟେ ବସ୍ ମିଳିବନି ଡାଇରେକ୍ଟ ମିଳିବନି ତ ଦିଟା ବସ୍ ଯେହେତୁ କରିକି ଆସିବି ସେ ଚାଲିବ ଆଉ ସେ ଗୋ ଆରେ ପୁଣି ବସ ରେ ଗୋଡ ତଳକୁ କରିକି ବସିଲା ବେଳକୁ ଗୋଡ ଫୁଲିବ ଯେମିତି ହେଲେ ପୁଣି ଘର ପାଖରୁ ବାଇକ୍ ନେଇକି ଆରେ ସେଠୁ ହେଛି କଟକ, କଟକ ରୁ ଭୁବନଶ୍ୱର
ଓ ହ ହଁ ଡାଇରେକ୍ଟ ବସ ତ ମିଳିଯିବା ବି କଥା ସେଇପଟରେ ତ ଆସୁଥିବ
ଏତେବେଳ ହେଲାଣି ନା ଏତ ସେଟା ସକାଳୁ ମିଳେ ପୁରା ଏବେ ବି ଆସୁଥବ କିନ୍ତୁ ଗୋଟେ ଗୋଟେ ମାନେ କେମିତି କଣ ଆଉ ସବୁ ଆସେ ନା
ଆଛା
ସେ ଗୋଡ ପୁଣି ଫୁଲିଯିବ ମତେ ସେଥିପାଇଁ ଟେନସନ ମୁଁ ସେଥିପାଇଁ କହୁଥିଲି ତମେ ଆସନି ନାଁ ମୁଁ ଯାଇ, ର ମୋର ଏଇ ଛୁଟି ଥିଲା ବୋଲି ମୁଁ କହୁଥିଲି କି ଆସିବ
ଆଁ ସିଏ ରହିବ ଟିକେ ସେ ଜାଗା ଟା ସଫ୍ଟ ରହିବ
ସେ ଅଧେ ପ୍ରେସର ଦେଲେ ଫାଟିଯିବ କି ପାଣି ଫାଣି ବାହାରିବ କି ଇଏ ହବ ଫୁଲିବ ଏମିତି ହବ
ହୁଁ ଏ ଡକ୍ଟର କହିଚି ଚାଲିବା ପାଇଁ କି ଚାଲିବ ବୋଲି ଏତେ ନୁହେଁ ତାପରେ ସେଥିରେ ପୁଣି ସେ ବାଇକ୍ ଭାଇକ୍ ଚଲଉଚନ୍ତି ପୁରା ବାଇକ୍ ଚଲେଇଲା ବେଳକୁ ଆସିଲା ବେଳକୁ ସେ ଫୁଲି ଯାଉଛି ଗୋଡ ଇଏ ପୁଣି ବସ ରେ ବସିକି ଆସିବେ ପୁଣି ଏତେ ବାଟ ପୁଣି ଆଁ ଗୋଡ ମାନେ ଲମ୍ବେଇକି ନା ତଳୁକୁ କରିକି ବସି ବେ ନା ବସ ରେ ଯେମତି ହେଲେ ଆଉ ସେ ଗୋଡ ଫୁଲିବ ମତେ ସେଥିପାଇଁ ଟେନ୍ସନ୍
ଆଛା
ଆ ସେ ବୁଝୁନାହାନ୍ତି ମୁଁ କଣ କରିବି
ହଁ ଆସୁଚନ୍ତି ଆସନ୍ତୁ ଆଉ ଦେଖିଆ
ହଁଅ
ଆଉ କଣ କୁହ
ଆଉ କଣ ଉଁ କଣ ଉଁ ହଁ ଅ
ଉଁ ତମେ ବହୁତ ଧୀରେ ଧୀରେ କଥା ହଉଚ ହଉ ମୁଁ କଣ
ଜଲଦି କଥା ହେବି
ନାଇଁ ଜଲଦି କଥା ହବନି ସେମତି ଠିକ ଅଛି ଶୁଣ କଣ କହୁଥିଲି ତ ସେ ଯୋଉ ଉଁ କଣ ତ ବ୍ଲାଉଜ ଟାରେ ନୁହେଁ ଚେନ୍ ଟା କେମି ତି ଲଗେଇବି ମୁଁ କିଛି ବୁଝିପାରୁନି ତମର ଯେ ଯୋଉଠି ବି ଫିଟିଙ୍ଗ ମୋରା ହେଇଥିଲା ସେ ଟା ମୁଁ ସେଟା ସମ୍ ମ୍ପୂର୍ଣ୍ଣ ବାହାର କରିକି ସିଲେଇଟାକୁ ସେଇଠି ଯେମତି ସାଇଟ ରେ ଯେମିତି ଲାଗେ ଚେନ୍ ସେମତି ଲାଗିବ ନା କେମିତି ଲାଗିବ ମତେ କୁହ ଏ
ସେଇଠି ହି ସାଇଟରେ ସେମିତି ଲାଗିବ ସିଏ ଓଲଟେଇକି ଚେନ୍ ଟାକୁ ଲଗେଇଥିଲା ପୁରା ଯେମତି ତା ସାଇଡ କପଡା ଗୁଡାକ ଦେଖା ହଉଥିଲା ସେଇଟାକୁ ପୁରା ଏମିତି ଲଗେଇବ ଯେମିତି ଇଁ ପୁରା ଦେଖାଯିବନି
ଦେଖାଯିବନି ଯଦି ଚେନ୍ ଲାଗିବ କାହିଁକି ଚେନ୍ ତ
ଚେନ୍ ଟା ଦେଖାହବ ବାକି ସେ ଯୋଉ କପଡା ଗୁଡାକ ଦେଖାହବନି ସ ସେମିତି ଆଗରୁ ଲାଗିଥିଲା ମୁଁ ଚେଞ୍ଜ କଲି ଲଗେଇବା ପାଇଁ ଜ ଯାହାକୁ ଦେଇଥିଲ ସିଏ ତା ଓଲ୍ ଓଲଟା ଲଗେଇଦେଲା
ଓହୋ
ହୁଁ ତମ ଡ୍ରେସ ଥିବ ଦେଖିବ ଚେନ୍ ଲଗା ଡ୍ରେସ କିଛି ଥିବ ତ ତା ଥିରେ ଚେନ୍ ଟା ଯେମିତି ଲାଗିଥାଏ ସେମିତି ଲଗେଇଦବ ଇଏ ଓଲଟା ଲଗେଇଥିଲା ଚେନ୍ ଟାକୁୁ ମାନେ କପଡା ଫପଡା ସବୁ ଦେଖାାଯାଉଥିଲା
ଇଏ ତ ଓଲଟା ଲଗେଇଥିଲା ଯେ ମାନେ ଉ ଯୋଉଟାକୁ ଖୋଲିବା ପାଇଁ କି ସେଟା ତ ଭିତରେ ପଟୁକୁ ଅଛି ଇ ତ ଆଉ ସେତ ଖୋଲି ହବନି କି ଦେଇ ବିି ହବନି କିଛି ବି କରିହବନି ସେ ଯେମିତି ଲଗେଇଥିଲା ସେଟା ସିଧା ଲାଗିବ ଯେ ବାକି ତମେ କେମିତି କହୁଚ ଲଗେଇବା ପାଇଁ ସେ ମତେ ମୁଁ ଭାବୁଛି କି ଦେଖ ଅ ଯେମିତି ତଳଟାରେ ଯେମିତି ସାଇଟ ଚେନ୍ ଅଛି ସାଇଟ୍ ଉପରକୁ ଉଠେଇବ ଚେନ୍ ଅ ତଳୁକୁ ଖସବ ସେମିତି ନେ କିି ପୁରା ଫିଟିଙ୍ଗ ଅନୁସାରେ ମାରିବ ଯେମିତି କି ପୁରା ଜେନ୍ ଏକାଥରେ ଖୋଲିବ ମାନେ ତମ ଫିଟିଙ୍ଗ କୁ ହିସାବରେ ମାରିବ
ହଁ ହଁ ସେମିତି ଏକାଥିରେ ମୁଁ ଚେନ୍ ଟା ଦେବି ତ ମତେ ପୁରା ଫିଟ୍ ହେଇଯିବ ସ
ଆଛା ହଉ ମୁଁ ଦେଖିବା ଇଏ ମୋ ସାଙ୍ଗକୁ ଅଟା ଦେଖେଇବି ସେ କ କେମିତି କରିପାରିବ ଯଦି କରିପାରିବ ନହେଲେ ଗୋଟେ ବାହାରେ ଦେଖି କି କରିବା ଆଉ ଗୋଟେ କୋଉଠି ଆଉ
ହୁଁ ଆଉ ମୋର ଗୋଟେ ଡ୍ରେସ୍ ଅଛି କୋଉଠି ଦବ ବା ସେଇଟା କହିବ ଟିକେ ନା ସମ୍ବଲପୁରୀ କପଡା ଗୋଟେ ଅଛି ସେଇଟା କୋଉଠି ଦେବି ଭାବୁଛି
ଆଁ ତମର କିଏ ମାନେ ଭଲ ଚିହ୍ନା ଅଛନ୍ତି କି ମାନେ ଜାଣିଛ କି କୋଉଠି ଭଲ ସେ
ନା ମ ଆମର ଏଠି ଏ ଭଲ ନାହାଁନ୍ତି ସିଏ ନଷ୍ଟ ଫଷ୍ଟ କରିଦେବେ ଭଲ ଜିନିଷ ଗୋଟେ ଖରାପ କରଦେବେ ସେଥିପାଇଁ ମୁଁ କହୁଥିଲି କୋଉଠି ଭଲ ଜାଗାରେ ଦବାର ଅଛି
ଆଛା, ଆଉ ଯଦି ଭଲ ଜାଗାରେ ବି ଦବ ଏଇଠି ବି ଗୋଟେ ଭଲଟେ ଅଛି କିନ୍ତୁ ତମେ ଯେମିତି କହିବ ସେମିତି କରିପାରିବ କିନ୍ତୁ ମାନେ ମୋର ଗୋଟେ ସାଙ୍ଗଟେ ବନେଇଥିଲା ସେ କିନ୍ତୁ ଭଲ କରିଥିଲା ତ ନ କହିବ ଦେ ସେଠି ସେ ଭଲ ହୁଏ ତି କରିପାରେ ଯି କରଦବ ନହେଲେ ଆଉ ତାଠାରୁ ବି ଆହୁରି ଭଲ ଅଛନ୍ତି ଯୋଉଠି ଦେଖିବ ଦବାକୁ ଚାହିଁବ ଦବ ଆଉ ମୁଁ ସେ ବ୍ଲାଉଜ ଟା ଗୋଟେ କାମ କରିବି ଅ ତ ସେ ବାହାରେ ଗୋଟେ କୋଟେ ଦେଖିବାକୁ ଗୋଟେ କହିବୁ ନହେଲେ କିଏ ଗୋଟେ କରଦବ ଏହିଁକି ନା ଏଇ ଯିଏ ଶିକିଛି ବ ସାଙ୍ଗ ତ ନୂଆ ଶିଖିଚିନା ସିଏ ଗୋଟେ ଖରାପ ହେଇଯିବ ଯଦି ସେ ଗଲା
ହୁଁ ଏକ୍ସପେରିମେଣ୍ଟ କ
ହଁ ଆଉ ସେ ଥରେ ଖରାପ ହେଇଯିବ ହ ହ
ହଁ ଭାରି ଇଛା ଥିଲା ବୁଲାବୁଲି କରିବାକୁ ଟିକେ ଯିବାକୁ ଏଇ ସ୍ନାନ ପୁନିମା କାଲି ଗଲା ପୁରୀ ଫୁରୀ ଟିକେ ଯାଇଥିଲେ ହେଇଥାନ୍ତା, କେବେ ଯିବା?
ଆରେ ତମେ ମତେ ଆଗରୁ କହିଲନି ମୁଁ ମାନେ ବିଶ୍ଵାସ କର ମୋର ଏତେ ମନ ଦୁଃଖ କାଲି ହେଲା ମତେ ଏ ଏତେ ମନ ଦୁଖ ହେଲା ମୋର ମାନେ ଛୁଟି ଦି ଦିନ ତିନି ଦିନ ରହିଗଲା ଛୁଟି ଏଠି ଅ ମାନେ ଗୋଟେ ଦିନ ଛାଡି ଗୋଟେ ଦିନ ମାନେ ମୋର କିଛି କାମ ନଥିଲା ସେଥିପାଇଁ ମୁଁ ଏମତି ପକେଇ ଦେଇ ଥିଲି ମାନେ ଏ ସବୁ ରେ ତ ସେମିତି କିଛି କାମ ନାହିଁ, ଆଉ ତ ସେ ଯେମତି ନାହିଁ ସେମିତି ପକେଇଦିଏ ତ ପକେଇ ଦେଇେଇଥିଲି ତ ସେଥିପାଇଁ ମୁଁ ଏତେ କଥା ଭାବିନି ଯେ କାଲି ସ୍ନାନ ପୂର୍ଣ୍ଣିମା ବୋଲି ଆଗରୁ ଜାଣିଥିଲି କିନ୍ତୁ ପକେଇଲା ବେଳେ ମୋର ଏତେ ଭ ହେଇଛି ତ ସେଇଟା ହେଲା କଥା ହଉ ଦେଖିବା ରଥଯାତ୍ରା ବେଳକୁ ଯିବା ନହେଲେ ଆଉ
ଇଲୋ ମାଲୋ ରଥଯାତ୍ରା ଚକଣି ହେଇଯିବ
ତ୍ରା ଦିନ ତ ଯାଇ ହବନି ରଥଯାତ୍ରା ଭିତରେ କେବେ ଗୋଟେ ଦେଖିବା ଯ ଯିବା ଆଉ
ଫାଙ୍କା ଟାଇମରେ ଯିବା ଟାଇମ ରେ ଯିବାନି ଆ ପରେ ତ ଅ ଅଣସର ହଁ
ହଁ ଏବେ ତ ଫଙ୍କା ନାହିଁ, ତାପରେ ରଥଯାତ୍ରା ତାପରେ ରଥଯାତ୍ରା ପରେ ବାହୁଡା, ସୁନାବେଶ ସିଏ ଏବେ ପର୍ଯ୍ୟନ୍ତ ପୁରା ସେ ପର୍ଯ୍ୟନ୍ତ ପୁରା ଫାଙ୍କା ନାହିଁ।
ହୁଁ ହଁ ହଁ ଫାଙ୍କା ହେଇ
ହଉ ଯିବା ତାପରେ ନେଲେ ଆଉ ହଉ ଠିକ୍ ଅଛି ଯିବା ତାପରେ ଆଉ
ହୁଁ
ଆଉ କଣ କୁହ ଖାଇବା ଯାଉନ
ଯିବି ଖାଇବା
ଆରେ ତମେ ଖାଇବା ସକାଳ ଖାଇବା ତ ଏତେବେଳେ ଖାଉଚ ଆସିକି ଦଶଟା ହେଲାଣି ଆଉ ତମେ ମାନେ
ଖାଇବା ଏବେ ଟିକେ ଉଠିବା ଲେଟ୍ ହେଲା ନହେଲେ ମୁଁ ଜଲଦି ଉ ନା କହିଲି ବା ଥଣ୍ଡା ଲାଗିଲା ରାତ ତି ରେ ନିଦ ହେଲାନି ଲେଟରେ ଶୋଇଲି ସକାଳୁ ସକାଳୁ ମୁଁ ଶୋଇଚି ମାନେ ଶୋଇ ପଡିଲି ଟିକେ ଡେରି ହେଇଗଲା ହେଲା ତ ନୁ ନିଦ ଭାଙ୍ଗିଲା ବେଳକୁ ଆସିକି ଆଠଟା ପୁରା ଠିକ ଆଠଟା ରେ ଉଠିଲି।
ନଅଟା ଭିତରେ ଯେମିତି ହେଲେ ଖାଇଦବ।
ଆଠଟାରେ ଉଠିଲି କାମ ମାନେ ମ ମମି ଦେହ ବି ଟିକେ ଭଲ ନଥିଲା ତ
ସେଠୁ କାମ ଫାମ ସାରି ସୁରିକି ଇଏ କଲା ବେଳକୁ ଟିକିଏ ଲେଟ୍ ହେଇଗଲା ଲେଟ୍ ହେଇଗଲା ଛି ଆଉ
ହଁ
ଭାବୁଥିଲି ଗାଧେଇକ ଖାଇ ବୋଲି ଗାଧେଇନି ଉଁ ହୁଁ
ତମର ସେଠି କିଏ କାଉ ବୋବୁ କାଉ ରା ବୁଛି।
କାଉ ନହିଁ ତ ହଁ ହଁ କାଉ ରାବୁଛି।
ଏ କାଉ ଗୁଡାକ ଅଧିକ ହେଇଗଲାଣି ବୋଧେ ହଁ ସବୁଛି ତାପରେ ମୁଁ ବି ଛାତ ଉପରେ କଥା ହୁଏ ଯେତେବେଳେ ସିଏ ଏମିତି ଗୋଟେ କାନ ପାଖରେ ଆସିକି ଏମିତି ହଉଥିବେ ଯେ ସେଇଠି ଚିଠ ଲାଗିବ
କାଉ ଜିଙ୍କର ସବୁ ବୋଉଛନ୍ତି ବର୍ଷା ହେଇଛି ନା ପୁରା ହଁ ଝିଣ୍ଟିକା ଝଣ୍ଟିଆ ପିନ୍ତିଆ ପିଉ ବୋବା ଦିନି ଯୋଉ କେଁ କେଁ ବୋବୋଉ ଥିବେ ସେଇ
ଝିଣ୍ଟିକା ତ ଯୋଉଟା ମାନେ ଟିକେ ଟିକେ ବେ ଡିଅନ୍ତି ଖାଲି ଟିକେ ଟିକେ ଡେଇଁକି ଛୋଟ ଟା ମାନେ
ତାଙ୍କର ସେ ଯୋଉ ବୋବାନ୍ତି ତମ କାନ ଅତର ପାଟି ଯିବ ସେଧା
ସେ ଜାଣି ଝଣ୍ଟିକା କଣ ମୁଁ ଜାଣିନି ଝଣ୍ଟିକା ତ ମୁଁ ଜାଣିଛି ଯୋଉଟା ଛୋଟ ଛୋଟ ଧାନ ଗଛରେ ହୁଏ।
ଭେରାଇଟି ଅଛନ୍ତି। ବହୁତ ସାରା ପ୍ରକାରର ଅଛନ୍ତି।
ନେଇଥିବ ଆଉ କଣ କରିବା ଆଉ
ଏମିତି ଆଉ।
ମୋତେ ଲାଗୁଛି ଆଜି ଦିନଟା ଏ ଏମତି ପଳେଇ ଯିବ ବୋଧେ।
ହଁ ବର୍ଷା ବର୍ଷା ପୁରା ଆଜି ସେମତି ଲାଗୁଛି ପାଗ ପୁରା
ନାଇଁ ବର୍ଷା ଏତେ ଜୋର ହଉଛି
ହଁ।
ବିଲୁ ଚୁଇଚି ଏଇ ଦି ଦିନ ପୂର୍ବରୁ କଉବଲା ଗରମ ହେଉଥିଲା କହିଲ?
ଆଉ ଧୂଆଁ ଭରୁଥିଲା। ମାମୁଁ ଘରେ ଯୋଉ ଥିଲି ମାନେ ଦେହ କଣ ହେଇଯାଏ ପୁରା।